ହ୍ୟାଲୋ।
କଣ କରୁଚୁ?
କିଛି ନାହିଁଲା ଅଛି ତ କଣ ଚିଲଉଛୁ କି।
ଅଛୁ ହଁ ସିଲଉଛି ବ୍ଲାଉଜ।
ହୁଁ ତମେ ଯାଇଥିଲ?
କଣ ଖାଇଚୁ?
ମୁଁ ଏବେ ମୁଢ଼ି ମିଶ୍ଚର୍ ମୁଢ଼ି ମିଶ୍ଚର ଏବେ ଖାଇକି ଉଠୁଛି।
ଓହୋ ଆଉ ଦିନରେ କଣ ଖାଇଲୁ? ଯାଇଥିଲି ଟ୍ୟୁସନ ଦିଟାଯାକ ଏପୁ ଦିବ୍ୟାଂଶୁ ଘରକୁ ଗଲି ତାଙ୍କ ଘରୁ ବାହାରିଲି। ଏପଟେ ଆଇଲା ବେଳେ ଟିକେ ଟିକେ ଜଷ୍ଟ ଝିପ୍ ଟିପ୍ ପକେଇଲା। କେ ଓଦା ହେଲି ତାପରେ ତାଙ୍କ ଘରକୁ ଗଲି ତାଙ୍କ ଘଟୁ ସାରିକି ଆଇଲା ବେଳେେ ସାତେଟା ବେଳକୁ ସେଇଠେ ଇଏ ପକେଇଲା ଯେତେବେଳେ ବର୍ଷା ତାଙ୍କେ କହିଲେ ଛତା ରେନିକଟ ଝିଅ ନ ନିଅ ଆମେ ଆଉ ଦେଖିନୁ କଣ ଗୋଟେ ସାଉଣ୍ଡ ହେଲା ଆମେ ଭାବିଲୁ ବର୍ଷା, ରେନକୋଟ୍ ନେଇକି ଯାଅ ଝିଅ ବର୍ଷା ହଉଚି ବୋଇଲେ, ଦେଖିଲା ବେଳେ ନାଇଁ ବର୍ଷା।
ହୁଁ ହୁଁ।
ଆ କଣ ସାଉଣ୍ଡ ହଉଚି, ତା ମୁଁ ବାହାରକୁ ଆଇଲା ବେଳେ ବର୍ଷା। କହିଲି ଏ ମା ବର୍ଷା ହଉଚି, କଣ କିଛି ନାଇଁ ପଳେଇବି ବୋଲି ପଳେଇ ଆଇଲି। ଟିକେ ଟିକେ ଓଦା ହେଲି ଜଷ୍ଟ।
ହୁଁ ହୁଁ। ପୁଅ କୁ ଡାକେ।
ଆଇଲେ ବାବା ମା।
ନା କାଲି ସକାଳୁ ଆସିବେ, ବର୍ଷା ତ ହଉଥିଲା ଆସିଲେ ନି ଆଉ।
ଆଚ୍ଛା ସବୁଆଡେ ଏ ବର୍ଷା ନାଇ କି?
ହୁଁ। ଏଠି ତ ବର୍ଷା ଏକା ଛାଡେ ଏନି।
ଛାଡୁନି। ହଁ ପରା। ବର୍ଷା, ପୁଣି ଏପଟେ ଏପଟେ ହଉ ହଉ ବୋଲୁଥିଲି ଏପଟେ ହେଇଗଲା, ଛାଡିହଉନି। ଚାଲିଛି ଝୁପୁରୁ, ଝୁପୁରୁ ଚଲେଇଛି, ହେଲା। ଏବେ ତ ଏତିକି ଷ୍ଟାର୍ଟ, ଆଉ ଗୋଟେ ଅଛି ବର୍ଷା ଦିନ କେନ୍ତି ବିଜାର ଲାଗିବ।
ହୁଁ ବ୍ୟାଙ୍କ ହେଲା ନା ନାଇଁ ବ୍ୟାଙ୍କ?
କପଡା ହଁ ବ୍ୟାଙ୍କ ଦିଜଣ ଯା ଗଲୁ। ତେ ସାର୍ ବଢିଆ ସାର ଟେ ପୁରା, ହେଲା ବ୍ୟାଙ୍କ। ହେଲାମ। ସେ ସାର୍ ଟା ଏତେ ବଢିଆ। ହଁ ଜାଣିଚନ୍ତି ତ। ହଁ। କୋହିଆରେ କଣ ଅଛି? ଜାଣିଚ଼। ସେ ସାର୍ ଏତେ କୁଲ୍ ଥିଲେ କନା ଯୋଉ ସାର୍ ଆମର ପକେଇଲେ। ମାନେ ତାଙ୍କେ ଅନଲାଇନ୍ କହିଲେ କି ଏଠି ଆମର ଫର୍ମ ଦିଆ ହଉନି। ଆଉ ମୁଁ ଅନଲାଇନ୍ ପକେଇଦେବି ଆଧାର କାର୍ଡ ଜେର ସାଉ ବ୍ୟାଙ୍କ ପାସବୁକ୍ ଆଣନ୍ତୁ ହେଇଯିବ। ଏ ବ୍ୟାଙ୍କ ପାସବୁକ୍ କହୁଛି ଆଧାର କାର୍ଡ ଜେରକ୍ସ ଆଉ ଫୋଟୋ ଦିଟା। ତାପରେ ନେଇ ତ ଥିଲୁ ତାହେଲେ ଅନଲାଇନ୍ ହଉଛି ଅନଲାଇନ୍ ବସିଲେ। ପକେଇଦେଲେ। କେତେ ସୁନ୍ଦର ରେ କଥା ହେଲେ, ଟିକେ ଏଜେଡ୍ ସାର୍ ଟା ବୟସ୍କ। ତମେ ବଢିଆ କଥା ଭାଷା ବଢିଆ। ପକେଇଦେଲେ ଆରାମସେ, ବୀଜୀ ରକ୍ତ ନାଇଁ। ତାର ମୋର ଦି ଜଣ ଯାଗର କରିଦେଲେ, ହେଇଗଲା। ଲାଷ୍ଟ ଖାତ୍ ତା ଦେଲେ, ବହୁତ ଲେଟ୍ ହେଲା ସେଇଟେ ଏଗା। ହେଲେ ଠିକ୍ ଅଛି। କହିଲେ ତମେ ହଜାରେ ଟଙ୍କା ରଖିପାରିବ। ଅତି-ଇ ବେଶୀ ଅତି କମ୍ ରେ, ସେତିକି ଖର୍ଚ୍ଚ କଲେ ବି ତମେ ଉଠେଇଲେ ବି ଚଳିବ ସେମିତି କିଛି ଚାର୍ଜେସ୍ କଟିବନି। ବୋଲି କହିଲେ। ହଉ, ସାର୍ ହଉ କହିଲି।
ଯାହାବି ପଇସା ରଖୁଥିବ କହିଲେ?
ନାଇଁ ହେମତି ହଁ, ରଖିବ। ଭବିଷ୍ୟତ ପାଇଁ ଭଲ ବୋଲି କହିଲେ, କହିଲେ ରଖୁଥୁବ ମାନେ ଏମର୍ଜେନ୍ସି ପାଇଁ ହେଲେ-ଏ ନରଖିଲେ ବି ହେମତି କିଛି କଟିବନି। ତ ଆମେ ହଁ, କହିଲେ ହ ପାସବୁକ୍ ନିଅ ପାସବୁକ୍ ଦେଲେ। ହଜାରେ ଟଙ୍କା ବାନ୍ଧିବ ବୋଲି କହିଲେ। ହେଲା।
ତା, ହେଲେ ସୁମି କରିବ ସେଇଟା?
ହେଁ, ସୁମି ହଁ, ସେଇଟା କରିବ ଏଟିଏମ୍ ଆସିଲା ପରେ, ଏଟିଏମ୍ ଆସିବାକୁ ଦଶ, ବାର ଦିନ ଲାଗିବ। ଏଟିଏମ୍ ଆସିଲା ପରେ ହବ ନାଁ! ତ ଏଟିଏମ୍ ଆସିଆକୁ, ଦଶ ରୁ ବାର ଦିନ ଲାଗିଯିବ। ଆସିଲା ପରେ ହିଁ, କରିବୁ। ମୁଁ ବି କରିବି, ତମେମାନେ କରୁଛ, କେତେ ବଢିଆରେ କହିଲା। ମୁଁ ହଁ, କରିବୁ, ତୋର ହେଇଯାଉ ଆଗ। ଏଟିଏମ୍ ଟା ଆସୁ। ତା'ପରେ କରିବୁ କହିଦେବି। ତାର ଡାଉନଲୋଡ୍ ହେଇକି ଅଛି ଅଲରେଡି। ଖାଲି କରିବା ଟା ବାକି ଅଛି। ପ୍ରିପେୟାଡ୍ କରିକି। ହେଲେ କରିବୁ, ହେଇଯାଉ ଆଉ।
ହେଲୋ!
ଏବେ କଲ୍ କରିଥିଲି ଯେ, ବିଜି ଆସିଲା ବ୍ୟସ୍ତ ଆସିଲା ତାର।
କାର?
ସୁମିର।
ହଁ, ହଁ,
କୁଆଡେ କଥା ହଉଥିବେ, ତାଙ୍କ ମା ବୋଧେ ଅଛି। କଥା ହଉଥିବେ କି କଣ? ବ୍ୟସ୍ତ। ଆଉ, କଣ କରୁଚନ୍ତି, ସବୁ ତୋର ଭାଇ, ଭଉଣୀ?
ଆଚ୍ଛା! ମୁଁ କହିଲି ଦିନରେ ଖେଳିଲୁ, ଏବେ ଖେଳୁଛନ୍ତି କି?
ଆଁ, ହାଁ। କେତେବେଳେ ଲୁଡୋ, କେତେବେଳେ ଫିଲିମ୍। କି ଫିଲିମ୍ ଦେଖ୍
ଅଁ। ଏମାନେ ଦେଖିଲେ, ମୁଁ ଦେଖିନି ସେ ଆତ୍ମା ଦେଖିଲେ। ଭୂତ ଆତ୍ମା ଗୁଟେ ଭୂତ ଫିଲିମ୍ ଦେଖିଲେ।
ହିନ୍ଦୀ ନା ଓଡିଆ?
ମୁଁ ଦେଖେ, ହିନ୍ଦୀ ମତେ ମତେ ଡର ଲାଗୁଛି ଫିଲ୍ମି ଭୂତ ଫିଲିମ୍ ମୁଁ ଦେଖୁନି ହିନ୍ଦୀ, ହିନ୍ଦୀ।
ଭୂତ, ଭୂତ ଫିଲିମ୍ ବି ଡର ଲାଗୁଛି?
ହଁ, ମୁଁ ଡରୁ, ମୁଁ ଦେଖୁନି ତ।
ସିନେମା ତ ଦେଖିବୁ। କାହିଁକି ଡରୁଛୁ ଏତେ। ସେ ସ
ସେ ଫେସ୍ ଦେବ। ରାତିରେ ମୁଁ ନେବ। ନାଇଁ ସେ ଫେସ୍ ଯାକ ରାତିରେ ମନେ ପକେଇ ପକେଇ ଡ ରାତିରେ କଣ, ଦିନରେ ବି ଡରବି।
ହେ! କି କଥା
ଧେତ୍ ମୁଁ ଡରୁଚି ଲୋ! ମୁଁ ଦେଖୁଚି କାହିଁ
ଭଲ୍ ପିଲା ନାଇଁ ତୁ।
ଭୂତ ଫିଲମ୍ ହିଁ ଦେଖିପାରିନି ଖାଲି ଓଡିଆରେ ଯୋଉ ଗୋଟେ ଏଁ ଓଡିଆ ର ସେ ଗୋଟେ କଉ ଫିଲମ୍ ନାହିଁ ଯେ ସେଇ ଯୋଉ ଦୁଇ ହଜାର ଚଉଦ ଆଉ ଫେର ଅଫ ଦ ୟେର୍ କଣ ଗୋଟେ ଫିଲମ୍ ଅଛି। ହଁ ସେଇଟା ସିନେମା ଅଛି। ହଁ, ସେ ସିନେମା ଟା ମୁଁ ଆ ଦେଖିଥିଲି ଯେ ଏତେ ଡରିଛି ତାପରେ ହିନ୍ଦୀରେ କଣ ଗୋଟେ ଏଇ କାଞ୍ଚନା କଣ ଏମିତି ଏମିତି ଦେଖିଥିଲି କି
ହଁ, ଦେଖିଥିଲୁ ଡରିଗଲୁ।
ହଁ ହଁ ମତେ ଡରୁଛି। ଖାଇଦବା କଥାଯାଇ ମ ସିରେସ ଡର ସିରେସ।
ଖାଇଦବନି ଦରୁଛୁ ଏତେବଲେ ଖାଇଦବ। କି କଥା।
ଆଃ ଦେଖୁନି ଆଜ୍ଞା ସତରେ।
ଆଉ ରାତିପାଇଁ ରୋଷେଇ କିଏ କଲା?
ଦିନ ବେଳାର ଅଛି ଖାଇଦୋବୁ।
ହୁଁ।
ଚାଲୁଅଛନ୍ତି ହୁଁ।
ଭାତକୁ ବେସର।
ହୁଁ ନାଇଁ ବେସରେ ନାଇଁ ସାନ ମା ଦେବେ ତରକାରୀ ରୋଷେଇ କଲେ ଭାତଅଛି ଖାଇଦୋବୁ।
ଆଚ୍ଛା।
ସୁବୁନି।
ବାପା କଲ କରିଥିଲେ ଆଗ କାଟିଦେଲି।
ହୁଁ ହୁଁ। ସେଟା ଫିଲପ ହେଇଗଲେ ଗ୍ୟାସ ଅଫିସରେ ଫିଲପ ହେଇଗଲେ
ଜାଣିନି ଜଣା ନାହିଁ।
ହଁ।
କହୁଥିଲାତ ହେଇଥିବେ କି କଣ।
ସୁମେଇକୁ କହିଲୁକି?
ହଁ ଯେ ସିଏ କହିଲା ସତକଥା ହେଲା ମୁଁ ସେ ଯାଗାରେ ପାରିବିନି। ତାଙ୍କର ଗୋଟିଏ ରାସନ ଦୋକାନ ଖୋଲିବେ। ସୁମିଘର ହଁ ତାଙ୍କର ଯୋଉ ତାଙ୍କଘରେ।
ହୁଁ ହୁଁ।
ବଲେ ତାଙ୍କର ସାହିରେ ଗୋଟେ ବୋଲି ରାସନ ଦୋକାନ ଥିଲା। ତ ସେଇ ରାସନ ଦୋକାନ କଣ ହେଲା ହୁଁ ଯାହାର କରିଥିଲେ ତାଙ୍କର ପୁଣି ଘର ଚେଞ୍ଜ କଲେନା ନୂଆ ଘର କୁଆଡେ କଲେ ଯେ। ସେମାନେ ପଳେଇବେ ତାଙ୍କର ସୁମିଘର ସେ ସାଙ୍ଗର ପୁଣି ଭଲ ଚାଲୁଥିଲା ମୁଁ କହିଲି ସାହିରେ ଗୋଟେ ଦୋକାନ ଥିଲା ନା ହଁ ଗୋଟେ ଗାଁ ଥିଲା ସେଟା ନା ଭଲ ଚାଲୁଥିଲା। ତାଙ୍କର ପଳେଇବେତ ଏବେ ମାନେ ତାଙ୍କର କରିବେ ଆରମ୍ଭ। କହୁଥିଲା ଶୁକ୍ରବାର ଆଡେ କରିବୁ କି ସୋମବାରେ ଗୋଟେ କରିବେ ହୋଲସେଲରେ ମାଲ ଆଣିବୁ କରିବୁ ଟିକେ ମୁଁ କହିଲେ ଏବେ ଏତେ ପଇସା କୋଉଠୁ ଆଣିଲ ନାଇଁ ମାଙ୍କ ଗ୍ରୁପରୁୁ ବାହାରିଲା ତାଙ୍କ ଲୋନ ଏବେ ବନ୍ଦ ହେଲା। ଏବେ ଲୋନ ବାହାରିଲା ନଅ ଜଣଙ୍କୁ। ନବେ ହଜାର ଲେଖେ ପଡିଲା। ହେଲେ ହଉ ଭଲହେଲା କରିଦିଅ ଭଲ କଥା। କିଛି ଖରାପ ନାହିଁ ଚାଲିବ ବୋଲେ କାହିଁ କରିବନି। ନାଁ ବାବା ତାକୁ କୁଆଡେ
ଝିଅପା
ନାଇଁ ଚାଲିବ ଆରେ ଗୋଟେ ଦୋକାନ ଥିଲେ ସାହିରେ ଜାଣିନୁ ଚାଲିବନି କାହିଁ କହୁନୁ? କାହାର କିଛି ସରିଗଲାରୁ ସାଙ୍ଗେ ସାଙ୍ଗେତ ଆଇବେନା ନେବାପାଇଁ? ବାହାର ପଛେ ଟିକେ କଣ ଘରେ ସାମାନ ସରିଜିବତ ଆଇବେନା ସାଙ୍ଗେ ସାଙ୍ଗେ ନେବାକୁ ଚାଲିବ ଆରାମରେ
ପ୍ରିୟଙ୍କା କରୁଛିନା ନାଇଁ ଏବେବିି?
ନାଇଁ ତାକୁ କହିନି କରିବ ନକରିବ ତାକୁ କହିନି ସେ ଅଲୁସୁଆ ହବ। ତୁ ଆଉ ଆଜି କରୁଛୁ ନା ନାଇଁ କରୁଛୁ ତ ତେବ?
ହଁ କରିଛି ଆଜି କାଲି ହଜାର ବାରଶହ ନଅଶହଚଉଷଠି
ଓହୋ ମୋ ପାଇଁ ଦି ହଜାର ଥିଲା ଦି ହଜାର ତିନି ହଜାର ପ୍ରକୃତରେ ଥିଲେ ମାନେ ପରଦିନ ସେ ଦିଦି ଗୋଟେ ମାଗିଥିଲି ମାଗିକି ହେଡା କରୁଥିଲି ଦି ହଜାର ର। ତ ହେଇଗଲା ତ କାଲି ହଜାରେ ଦେଇଦେଲି। ତାକୁ ଆଜି ସକାଳେ ପଠେଇଦେଲି।
ଯେ ମୁଁ ଟିକେ ପରେ ଫୋନ କରୁଛି ହେଲା।
ଠିକ୍ ଅଛି।
ଟା ଟା।